ହ୍ୟାଲୋ ସୁ ଯହମ ଆଜ୍ଞା ଆ ଆପଣଙ୍କ କଣ କରୁଛନ୍ତି
ଏବେ ଶୋଇଥିଲି?
ଆଚ୍ଛା ଖାଇସାରିଲେଣି
ହଁ ଖାଇ ସାରିଲୁଣି ଆପଣ
ହ ନାଇଁ ମୁଁ ଖାଇନି ଖାଇବି ଆଉ ଆଉ ଆପଣ କଣ ଖାଇଲେ
ପଖାଳ ଖାଇଲି ଆଳୁ ଚକଟା ପୋଟଳ ବଷା
ଏତ ଗରମରେ ତ ଖାଲି ପ ପଖାଳ ଖାଇବାକୁ ହିଁ ଇଚ୍ଛା ହଉଛି ଆମର ବି ସେଇ ପଖାଳ
ହଁ ସକାଳେ କଣ ଖାଇଥିଲେ?
ଆପଣ କଣ ଖାଇଥିଲେ?
ପରଟାକୁ ପୋଟଳ କଷା ଖାଇଥିଲି।
ଆଉ ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ଶାଶୁ ଶଶୁର ନଣନ୍ଦ ଯା ସମସ୍ତେ ଅଛନ୍ତି ଦିଅର।
ଶଣ ମରେ କିଏ କିଏ ଅଛନ୍ତି ସମସ୍ତେ
ହଇ ଆଉ ଭାଇ ଦିଇ ଜଣ ହୁଁ
ଆଉ ସେମାନେ ସମସ୍ତେ କଣ କରୁଛନ୍ତି ଏବେ
ସେ ଶୋଇକି ମୋବାଇଲ ଦେଖୁଛନ୍ତି ରିଲସ ସବୁ ଦେଖୁଛନ୍ତି ମୋବାଇଲ ଧରି ଗୋଟେ ଗୋଟେ ସବୁ ରିଲସ ଦେଖୁଛନ୍ତି
ଆଉ ଆପଣ କୁଆଡେ ବୁଲାବୁଲି କରିବାକୁ ଯାଇଥିଲେ?
ନା ବୁଲାବୁଲି ଏବେ ଯାଇନି ଯୋଉ ଗରମ ହଉଛି ଇଚ୍ଛା ହଉନି କୁଆଡେ ଯିବାକୁ
ଆଉ ରଜ ପାଇଁ କଣ ପ୍ଲାନ ଅଛି
ରଜ ପାଇଁ ସେମିତି କିଛି ପ୍ଲାନ ନାହିଁ ଘରକୁ ଯିବି ବସି ଖାଇବି ଆଉ
ରଜ ଆପଣଙ୍କର କେମିତି ମନାନ୍ତି ସବୁ?
ଏପଟେ ଏପଟେ ବିଶେଷ ସେମିତି କିଛି ହୁଏନି ଆଗେ ହଉଥିଲା ଏବେ ସବୁ ଝିଅ ଝିଅ ମାରାଡେ ହେଇଗଲେଣି ତ ଆଉ କିଛି ବିଶେଷ ହଉନି
ଓ ଆଜ୍ଞା ତଥାପି କେମିତି ମନାନ୍ତି ଆଉ ଆମର ଏ ଏପଟେ ସେମିତି ହଏ ଦୋଳି ଫୋଳି ଲାଗେ ଯାହା ଯେମତି ନର୍ମାଲ ସେମିତି ହିଁ ହୁଏ ବେଶୀ କିଛି ନାହିଁ ଆଉ ସାଙ୍ଗ ପିଲା ଯାହା ବୁଲାବୁଲି କରି ମିଶାମିଶି କରିକି ଆଗରୁ ତ ଯେମିତି ହଉଥିଲା ଏବେ ଆଉ ସେମିତି ନାହିଁ ଗାଁ ରେ ତ ବହୁତ ମଜା ହଉଥିଲା ବୁଲାବୁଲି କର ଖେଳକୁଦ ସାଙ୍ଗ ପିଲାଙ୍କ ସହିତ ବୁଲ ସେ ଯଉ ପୁଚି ଖେଳ ଅଳତା ଲଗାଅ ତୋଳି ଫୋଳି ଖେଳ ସେମିତି ଖରା ବେଳେ ବି ଆମକୁ ଜଣା ପଡେ ନା ସେ ଟାଇମ ରେ ସେ ଯୋଉ ବୁଲାବୁଲି ଖେଳା ଖେଳି ପୁଣି ଲା ରଜରେ ପୁଣି ଶାଢ଼ୀ ଭାଢି ବି ପିନ୍ଧନ୍ତି। ସେଟା ବହୁତ ମଜା ଥାଏ। ଏବେ ଆଉ ସେ ସବୁ ମୋର ଏତେ ମଜା ନାହିଁ।
ନା ଏପଟେ ଆଉମରଲେ ଆଉ ଏତେ ହଉନି।
ଆଜ୍ଞା।
ଖାଲି ଦୋଳିଟେ କରିକି ତ ମୋବାଇଲରେ ସମସ୍ତେ ତେ ବ୍ୟସ୍ତ ରହିଲେ ଆଉ କେହି ମୋ ଦୋଳି ଖାଇବାକୁ ଭଲ ପାଉନାହାନ୍ତି। ପିଠା ଖାଇବାକୁ ଭଲ ପାଉନାହାନ୍ତି।
ପଟ ଯାହା ଗୋଟେ ପିନ୍ଧିଲେ
ହଁ।
ହଁ ଭଲ ଅଛି। ଆପଣଙ୍କର।
ହଁ ଭଲ ଅଛି ଟିକେ ଥଣ୍ଡା ଧରିଦେଇଛି ଆଉ।
ଗରମ ସେପଟ ବହୁତ ହଉଛି ତମର ନା କମ ଅଳ୍ପ
ନାଇଁ ନାଇଁ ବହୁତ ଗରମ ଗରମ ହଉଛି ବର୍ଷା ଯଉ ଦିନ ହଉଛି ବର୍ଷା ଯଉ ଦିନ ହଉଛି ପୁରା ଖୁସି ଆମେ ହେଲେ ସେ ବର୍ଷା ଟିକେ ହଉଛି ପୁଣି ତାପରେ ଯୋଉ ଗରମ କୁ ସେଇ ଗରମ।
ଏପଟେ ତ ବର୍ଷା ଟୋଟାଲି ହଉନି ଆମର ପଟେ ବର୍ଷାଟା କାଲି ହଉନି। ସବୁଆଡେ ଶୁଣୁଛୁ ବର୍ଷା ହଉଛି ବର୍ଷା ହଉଛି ଏପଟେ ଟୋଟାଲି ହଉନି। ଉଠଉଛି ଯେ କୁଆଡେ ଯାଉଛି ବର୍ଷା
ଆଉ ଆପଣ ଆମ୍ବ ଖାଆନ୍ତି।
ଆମ୍ବ ବହୁତ ଭଲ ଲାଗେ ମତେ।
ଆଚାର ଘରେ କରନ୍ତି ବନାନ୍ତି।
ନା ନା ମତେ ଆଚାର ବନେଇ ଆସେନି। ବୋଉ ଦିଏ ବନେଇକି ମୁଁ ଖାଏ।
ଆଚାର ତ ବହୁତ ଭଲ ଲାଗେ। ସେ ଗୋଟେ ସବୁ ଜିନିଷରେ ଯୋଉ ଜିନିଷରେ କିଛି ଯାଉନଥିବ ଖାଇବାକୁ ଇଛା ହଉନଥିବ ଆଚାର।
ହୁଁ ହ
ଆଚାର ଲଗେଇ ଖାଇଲେ ପୁରା ହଁ ହଁ ମୁଁ ଶିଖି ଶଖିଛି ଦେଖିଛି ମାମା ହେରିକା ବନାନ୍ତି ସେମିତି ଦେଖିଛି ଯାହା ଟିକେ ଟିକେ ଶିଖିଛି।
ହୁଁ ହୁଁ।
ପାଚିଲା ଆମ୍ବ ଖାଆନ୍ତି।
ପାଚିଲା ଆମ୍ବ ବହୁତ ଭଲ ଲାଗେ।
ଭଲ ଲାଗେ।
ହୁଁ ଭଲ ଲାଗେନି ତୁମକୁ।
ହେଁ ହେଁ। ଆ ଆପଣ କୁଆଡେ ସବୁ ବୁଲିବାକୁ ଯାଇଛନ୍ତି?
ବୁଲିବାକୁ ପୁରୀ ସମ୍ବଲପୁର।
କଣ ସବୁ ସିଆଢ଼େ ସବୁ ଦେଖି ଦେଖିଛନ୍ତି କଣ କେମିତି ସବୁ କଟିଛି ସେ ଦିନରେ।
ସେ ଯୋଉ ଖରା ଅପ୍ରିଲ ମାସରେ ଯାଇଥିଲୁ ସମ୍ବଲପୁର।
ଓହେଁ ହେଁ।
ଯୋଉ ଖରାରେ କିଛି କଟିନି ଯୋଉ ଦିନ ହଁ ଆଉ କଣ କେବେ ଆସିବିନି ବୁଲିବିନି ପଛେ କେବେ ଆସିବିନି ଖରା ଦିନରେ କୁଆଡେ। ହୀରାକୁଦ ଡ୍ୟାମ ଯାଇଥି ଥିଲୁ ସେଇ ହୁମା ମନ୍ଦିର ଯାଇଥିଲୁ ଚିପିଲିମା ଯାଇ ଥିଲୁ ଏତେ ଖରା କଷ୍ଟ
ବହୁତ ଖରା ହଉଛି। କେବେ ଖରା କମିବ କେଜାଣି? ଖରାରୁ ବି କୁଆଡେ ବୁଲିବାକୁ ବି ଯିବା ହବନି। ଇଚ୍ଛା ହଉନି। ଆଉ ପୁରୀ ପୁରୀ ପୁରୀ କେବେ ଯାଇଥିଲେ?
ପୁରୀ ବର୍ଷ ପୂର୍ବରୁ ଯାଇଥିଲୁ ଏ ବର୍ଷ ଆଉ ଯାଇନୁ ପୁରୀ ବୁଲିବାକୁ।
ଓହୋ ଆଉ କଣ ସବୁ ସେଠି ହେଲାଣି ଡେଭଲପ ହେଲାଣି ମୁଁ ଶୁଣିଥିଲି। ସବୁ କେମିତି ସବୁ? ସବୁ ବୁଲାବୁଲି କଲେ।
ପୁରୀ ପୁରୀ ତ ଚାରି ଦ୍ୱା ଖୋଲା ହେଲାଣି କେତେ ଭିଡ ପୁରୀ ଯାଇନାହାନ୍ତି କେବେ ଜଗନ୍ନାଥ ଦର
ମୁଁ ବହୁତ ଆଗରୁ ଯାଇଥିଲି। ପାଞ୍ଚ ଛଅ ବର୍ଷ ପୂର୍ବରୁ।
ହଁ ଏବେ ତ ବହୁତ ଚେଞ୍ଜ ହେଇଲାଣି ପୁରୀ ମନ୍ଦିର ବହୁତ ବଢିଆ ଦେଖା ଯାଉଛି ଏବେ।
ମୁଁ ନିୁଜରେ ଖାଲି ଯାହା ପେପରରେ ଦେଖିଥିଲି ସେଇଥିରୁ ଦେଖଛି ଯେତିକି ଭଲ ଦେଖାାଯାଏ ବଟ ଯାଇନି ଆଉ ଏବେ ଆଉ ଆପଣ ସବୁ କୁଆଡେ ଯାଇଛନ୍ତି ବୋଲି
ଆଉ ଆଉ କୁଆଡେ ସେମିତି ଯାଇନି ବୁଲେ ବହୁତ କମ ଜାଗା ବୁଲିବାକୁ ଯାଇଛି
ଆ ଆପଣ ସବୁ କଣ ନୂଆ ନୂଆ ଡିସ୍ ରୋଷେଇ ଆଉ ରୋଷେଇ କଣ ନୂଆ ନୂଆ ଡିସ୍ ସବୁ ଶିଖି ଯାନ୍ତି
ନୂଆ ନୂଆ ସେମିତି ୟୁଟ୍ୟୁବ ଦେଖିଲେ ଯାହା ଇଛା ହୁଏ ସବୁ ବନାଏ।
ଆଉ କଣ କଣ ସବୁ ଘରେ ବନେଇଛନ୍ତି ୟୁଟ୍ୟୁବ ଦେଖିକି।
ହୁଁ ଏଇ ଚିଲି ଆଇଟମ ଯାହା ଫାଷ୍ଟ ଫୁଡ ସେଇ ସବୁ ବନାଏ ସିଙ୍ଗଡା ଆଳୁଚବ ସେ ପୋଡପିଠା। ଯାହା ସବୁ ।
ଲସି ଫସି ସବୁ ବନାଏ ଯେତେ ପ୍ରକାର ସବୁ ଦେଖାଏ ୟୁଟ୍ୟୁବ ରେ ଇଚ୍ଛା ହୁଏ ସବୁ ବନାଏ।
ହଁ ନିଜେ ଘରେ ବନେଇକି ଖାଇବ ବାହାର ରୋଷେଇ କରିବାକୁ ଭଲ ଲାଗେ ଆପଣଙ୍କୁ।
ଆପଣ ଆଉ କଣ କଣ ସବୁ କରନ୍ତି ମାନେ ଏମିତି ଝୋଟି ଫୋଟି ସବୁ ପକାନ୍ତି ଭଲ।
ଝୋଟି ହଁ ଝୋଟି ପକାଏ। ଭଲ ଆସେନି ସେମିତି ନର୍ମାଲ ଆଉ। ଏତେ ଭଲ ଆସେନି। ସାଧାରଣ।
ଗୁରୁବାର ଓଷା ଓଷା ହେଲେ ଝୋ। ଘରେ।
ହୁଁ।
ଗୁରୁବାର ବଷା ଆପଣଙ୍କର କେମିତି ହୁଏ ପାଳନ ହୁଏ।
ହୁଁ। ଗୁରୁବାର ଓଷା ଝୋ। ପକେଇ ଧାନ ମେଣ୍ଟେଇ ଦେଇ ଚାଉଳ ଧାନ। ଏ ଯୋ ଥୁଇକି ମାଣରେ। ମୁଁ ଝୋଟି ପୋଟି ପକେଇ ପୂଜା କରି।
ପିଠାପଣା।
ପିଠା ଦଶ ପ୍ରକାର ପିଠା। କାକରା ମଣ୍ଡା ସେ କୁଣ୍ଡା ପିଠା ଆ ବୁଢା ଚକୁଳି ଦଶ ପ୍ରକାର ପିଠା। ଠା କରାହୁଏ। ପିଠା ଫଳମୂଳ ହଁ ଭଲ ଲାଗେ।
ଠାକୁର କଥା। ଆଉ ସବୁ କେମିତି ଆପଣଙ୍କ ଘରେ ସବୁ ଅଲଗା କିଛି ପର୍ବପର୍ବାଣି କୋଉଟା ଆପଣଙ୍କର ଫେମସ୍ କୋଉଟା ହୁଏ।
ଫେମସ ଦୁର୍ଗା ପୂଜା ଆମର ଫେମସ। ଏପଟେ ଆମର ଦୁର୍ଗା। ପୂଜା ଫେମସ।
କେମିତି ହୁଏ।
ପ୍ରତ୍ୟେକ ଘରୁ ପାଇକ ମାନେ ବାହାରିକି ଯାଆନ୍ତି ଖେଳିକି ଦାଣ୍ଡରେ ଖେଳିକି ଯାଆନ୍ତି ପଡିଆକୁ। ସେଠି ଖେଳା ହୁଏ ଦୁର୍ଗା କ ଆଖି ଫୁଟା ଯାଏ।
ଆଚ୍ଛା ଆଉ କଣ କହିବେ?
ହୁଁ ସେଇ ସମସ୍ତଙ୍କର ପିଠାପଣା ହୁଏ ବନ୍ଦାନ୍ତି ସମସ୍ତେ ସମସ୍ତଙ୍କ ଘରୁ ସ୍ତ୍ରୀ ମାନେ ଯାଇକି ବାହାରେ ଲିପା ହବ ସେଇଠି ତାଙ୍କ ସ୍ଵାମୀ ମାନଙ୍କୁ ବନ୍ଦାନ୍ତି ସେମାନେ ପାଇକ ହେଇକି ବାହାରିକି ଖେଳିକି ଯିବେ। ବେ ପଡିଆକୁ ଯାତ୍ରା ପଡିଆକୁ।
ଆଚ୍ଛା ଯାତ୍ରା ପଡିଆରେ ମାନେ ସେଠି କଣ ପଡେ ଜିନିଷ ପତ୍ର ଯେମିତି ସବୁ ପଡେ ସେମିତି ସବୁ ପଡେ
ଜିନିଷ ପତ୍ର ପଡେନି କିଛି ସେ ଏଇ ଠାକୁର ଥାଆନ୍ତି। ସେଠି ଠାକୁର ଙ୍କ ଆଗରେ ଖେଳ ହୁଏ ଖଣ୍ଡା ଖେଳ ନିଆଁ ଖେଳ ସବୁ ଖେଳ ହୁଏ ତାଙ୍କ ଆଗରେ ମାଙ୍କ ଆଖି ଫୁଟା ଯାଏ ଏ ସବୁ ହୁଏ।
ହେଲେ ହ ଆପଣଙ୍କ ସେଇଟା ଭଲରେ ଆଉ ବା
ହୁଁ ଉଁ
ଯାହା ହବୁ ଟାଇମ ହେଇଗଲାଣି ଆଉ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି
ହୁଁ ରଖ
ଆଜ୍ଞା